କଁ।
ହଁ ଗୁଡ଼୍ ମର୍ଣ୍ଣିଂ।
ହୁଁ ଭାଇ ଗୁଡ୍ ମଣ୍ଣିଂ କେମିତି ଅଛନ୍ତି।
ହଁ ସେମିତି ଦୁଃଖେ ସୁଖେ ତମେ କେଁତି ଅଛ।
ହଁ ହଁ ଠିକ୍ ଠାକ୍ ଭାଇ। କାଇଁ ନା ବର୍ତ୍ତମାନ ଖରା ଟା ଟିକେ କମିଗଲା ନା ଆଗ ଅପେକ୍ଷା।
ସବୁ ଜାଗା ରେ ତ କମିନି ତାହେଲେ କିଛି କିଛି ଜାଗାରେ କମିଛି ଆଉ।
ହଁ ଏତେ ବି କମିନି ଯଷ୍ଟ୍ କିଛି ଟା କମିଛି।
ଖିଆ ପିଆ କଁ ହେଇଛି।
ଖିଆ ପିଆ ଭାଇ ସକାଳ ଭାତ ହେଇଗଲାଣି।
ଆ ହୁଁ ହୁଁ ବଢ଼ିଆ ଆଉ।
ଆପଣଙ୍କର।
ନା ଏମିତି ଏଇ ଦଲିଆ ଉପମା ଟିକେ ଖିଆ ହେଇଛି। ଆଉ ଟିକେ ପରେ ଖାଇବା ଆଉ ସକାଳୁ ଲାଇଟ୍ ଟିକେ ଟିଫିନ୍ କରିକି ତାପରେ ରୋଷେଇ କରିକି ତାପରେ ଖାଇବା କଥା ଆମର ଏମିତି ଆଉ।
ଡାଇଟ୍ ରେ ଅଛ ବୋଧେ ଆଉ।
ହିହହିହ। ଡାଇଟ୍ ତ କୁହାହବନି ସାଙ୍ଗେ ସାଙ୍ଗେ ସକାଳୁ ଉଠୁ ଉଠୁ ଟିକେ ଟିଫନ୍ କଣ କରିକି ସାଙ୍ଗେ ସାଙ୍ଗେ ରୋଷେଇ କଲେ। ତାପରେ ନର୍ମାଲ ଖାଇଲେ ଠିକ୍ ଆଉ। ସେଥିପାଇଁ ଆଉ ଏକା ରହୁଛି ନା ତ କଣ କରିବା ଆଉ ଏମିତି। ମେଣ୍ଟେନ୍ କରିବାକୁ ପଡୁଛି ଆଉ।
ତାହେଲେ ଲଞ୍ଚ କଲା ବେଳକୁ କେତେ ଟାଇମ୍ ହୁବ।
ଯାହାହେଲେ ବି ସେଇ ବାରଟା ସାଢେ ବାରଟା କିମ୍ବା ଗୋଟେ ହେଇଯାଏ।
ଆ। ଆଚ୍ଛା ଭାଇ। ଆମର ବର୍ତ୍ତମାନ ଏ ଆଇ ଯୋଉ ଆସିଯାଇଛି କୋଉଟାହେଲା କୃତ୍ରିମ ବୃଢ଼ିମତା ଆମର ଜୀବନ ଶୈଳୀକୁ କିପରି ସବୁ ପରିବର୍ତ୍ତନ କରିଚାଲିଛି? ବର୍ତ୍ତମାନ ଆଧୁନିକ ଯୁଗରେ ଏ ଆଇ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତ ହେଇଗଲାଣି ତ ଆମକୁ ଜିନିଷଟା ନିସ୍ ଜରୁରୀ ନେସେସରୀ ଆମର। ମଣିଷଙ୍କ ମାନେ ଦୈନଦିନ ଜୀବନକୁ ଗୁଡା ଅଧିକ ସହଜ ବି କରୁଛି ଆଉ ସୁବିଧା ଜନକ ବି କରିିକରି ଯାଉ
ହୁଁ, ଏବେ ତ ମାକ୍ସିମୁମ୍ ଆଗରୁ ଗୋଟେ ସମୟ ଥିଲା ମାନେ ଗୋଟେ ଗୁ ଗୁଗୁଲ ସିଏ ଗୋଟେ ୱାର୍ଲଡ ବନେଇ ସାରିଥିଲା, ସମସ୍ତେ କଣ ଟିକେହେଲେ ଆରେ ଗୁଗଲ ସର୍ଚ୍ଚ କରିଦିଅ। କଣ ଟିକେହେଲେ ଗୁଗୁଲ ସର୍ଚ୍ଚ କରିଦିଅ। ସେ ଗୁଗୁଲ ୱିକିପିଡିଆ ପରେ ଆମେ କିଛି ନେ ଇନଫର୍ମେସନ ଗେନ୍ କରୁଥିଲେ। ଏବେ କିନ୍ତୁ ଚାଟ୍ ଜିପିଟି ହଉ କି ଆମର ଜେମିନିଆ ଆଇ ହଉ, କି ଏମିତି ବିଭିନ୍ନ ପ୍ରକାର ଜିନିଷ ଆଇଲାଣି। ଏ ଆଇ ର ବିଭିନ୍ନ ସବୁ ଉଁ କିଛି ଆପ୍ ସବୁ ସାଇଟ୍ ସବୁ ଯାହା କିଛି ହଉ ବହୁତ ଗୁଡେ ଆସିଲାଣି। ସେଇଥିରେ ଲାଇଫ ଟା ଟିକେ ହେଇଯାଉଛି ଆଉ। ମାନେ ଆମର ଯାହା କିଛି ଆମେ ତ ସବୁ ଜିନିଷ ଆମେ କିଛି ଆମେ ସମସ୍ତଙ୍କ ମୁଣ୍ଡେରେ ଗୋଟେ ଗୋଟେ କୋଶ୍ଚିନ୍ ଥାଏ, ଆର ସଲ୍ୟୁସନ କଣ ହବ? ତ ଯୋଉଟା କି ମନ ଭିତର କୋଷ୍ଚିନଟାର ବି ସଲ୍ୟୁସନଦଉଛି ଏ ଆଇ।
ତୋ କହିଲା ଭଳିଆ, ଆମର ସମୟ ବି ସେଭ କରୁଛି ଆମର ଯୋଉ ଲେବ ଉପରଟା ଯୋଉ ଶ୍ରମଟା ବି ସେଇଟା ବି ବଞ୍ଚେଇ ବଞ୍ଚେଇ ଯାଉ
ହଁ, ସେଇଟା ନିଶ୍ଚୟ।
ଶୁଣ ଭାଇ ଯୋଉ ଏ ଆଇ ଟା ଆସିଲା ପରେ ମାନେ ଆମର ଶିକ୍ଷାର ଉନ୍ନତି ହେଇଛି, ସ୍ଵାସ୍ଥ୍ୟର ଉନ୍ନତି ହେଇଛି। ମାନେ ଯୋଗାଯୋଗରେ ବି ଉନ୍ନତି ହେଇଛି, ମନୋରଞ୍ଜନ ସୁବିଧାରେ ଚଳଚିତ୍ର, ଗୀତ ଏଇ ମାନେ ସବୁ ତା ରେ ଯଉ ଡେଭଲପ ହେଇ ହେଇ ଯାଇଛି।
ହୁଁ ହୁଁ ହୁଁ, ହଉଛି ତ ନିଶ୍ଚୟ। ମେନଲି ଏଇଟା ବେନିଫିଟ ହଉଛି କିଛି ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ଅଁ ସମସ୍ତେ ତ ଫ୍ରିକଏଣ୍ଟଲି ୟୁଜ୍ କରୁଛନ୍ତି। ମିନ୍ସ ମାନେ ଭଲରେ ୟୁଜ୍ କରୁଛନ୍ତି, ଖରାପ ୟୁଜ୍ କରୁଛନ୍ତି। ଆମେ ସିଏ କଣ ନା ଛୋଟ ପିଲାମାନେ ମାନେ କିଛି ତାଙ୍କର ଯେତେବେଳ କଉ ଟିଚର ଆଭେଲେବଲ ହେଇପାରୁନାହାନ୍ତି କିଛି ତାଙ୍କର ମ୍ୟାଥମେଟିକସ ପ୍ରୋବ୍ଲେମ ରହିଲା କିମ୍ବା ଆଉ ଯାହା କିଛି ପ୍ରୋବ୍ଲେମ ରହିଲା ସେମାନେ ଧୀରେ ଧୀରେ ଯଦି ସେ କୋଷ୍ଚିନଟା ଏଆଇ କୁ ପଚାରି ନଉଛନ୍ତି ତ ଆନ୍ସର ଟା ସେମାନେ ପାଇସାରିଲା ପରେ, ତାଙ୍କ ପା ଠ ପଢ଼ା ଟିକେ ବେଟର ହଉଛି। ଯୋଉଟା କି ସେମାନେ ମାନେ କିଛି ଏବେ ତ ଏ ଆଇ ସବୁ ସ୍ମାର୍ଟ ଫୋନରେ ସବୁ ସ୍ମାର୍ଟଫୋନରେ ପଳାଇ ଆସିଲାଣି।
ଏଥିରେ ଆମେ ସିଷ୍ଟମରେ କିଛି ଜିନିଷ ଦେଖିପାରୁଛେ। ଏମିତିରେ କଣ ହଉଛି ନା ଅ? ଇଏ ଯୋଉ ଆ ଆମେ ଟିଚର ମାନଙ୍କୁ ଖୋଜୁଛେ କିନ୍ତୁ ସବୁ ସମୟରେ ସବୁ ଟିଚର ଆଭେଲେବୁଲ ହେଇପାରୁନାହାନ୍ତି। ବେଳେ ବେଳେ ଇଏ ଗୋଟେ ଟିଚର କାମ କରୁଛି, ବହୁତ ଭଲ ଜିନିଷ ଇଏ।
ହଁ, ଭାଇ ଯୋଉଟା କହିଲେ ଠିକ କଥା ଯେ ଏ ଆଇ ଆମକୁ ମାନେ ଯେତେବେଳେ ଟିଚର ଆମ ପ୍ରେସେନ୍ସ ଥିବ ସେଇଟା ଟିଚର ବି କାମ କରୁଚି, ଆମକୁ ଷ୍ଟଡି ମ୍ୟାଟେରିଆଲ ଯାହା ଦରକାର୍ ସେ ପ୍ରୋଭାଇଡ କରିଛି।
ହୁଁ କିଛି ଦିନ ତଳର କଥା ମୋ ସାଙ୍ଗ ଗୋଟେ ସିଏ କହୁଥିଲା ସିଏ ଅ ଗୋଟେ ଏକ୍ଜାମ ଦେବା ପାଇଁ ପ୍ରିପାର ହଉଥିଲା, ସେ ସାତ ଆଠ ବର୍ଷର କୋ୍ଶ୍ଚିନ ସବୁ ରେଡି କରିଥିଲା। କିନ୍ତୁ ହୁଁ ଗୋଟେ ଟିଚର୍ ତାକୁ ପାଠ ପଢ଼ିବା ପାଇଁ ସେମିତି କେହି କିଛି ଆଭେଲେବଲ୍ ନଥିଲେ, ଯେତେବେଳ ତା ପାଇଁ କିଛି ଆଭେଲେବୁଲ୍ ନ ଥିଲେ ସେଥିପାଇଁ ସିଏ କଣ କଲେ ନା ଆ ଏଇ, ଉଁ ମାନେ ଏଆଇ ରେ ସେ କୋଚେନ୍ ଗୁଡ଼ା ସବୁ ପଚାରିଲେ। ଏଆଇ ରେ ସବୁ କୋଚେନ୍ ପଚାରା ପରେ ଯାହା ଯାହା ସବୁ ଆସର, ତ୍ରେ ଆସିଲା ସେ ଅନୁସାରେ ସେ ପ୍ରିପ୍ରାୟର କଲେ ଆଉ କିଛି ଯାହା ଡାଉଟ ରହିଲା କିଛି ବୁକ୍ ବଗେରା ଇଏ ସବୁ ଶୁଣିଛୁ ଦେଖି ସାରିଲା ପରେ ତ ମାନେ ବହୁତ ବେନିଫିଟ୍ ହେଇଥିଲା। ମାନେ ଏଇଟା ଯୋଉ କୁହାଯାଏ ଗୋଟେ ପ୍ରାକ୍ଟିକାଲ୍ ଜିନିଷ ଗୋଟେ, ପ୍ରାକ୍ଟିକାଲେନିଫିଟ ସେ ଗୋଟେ ପାଇଛନ୍ତି ସେଇଟା କହୁଥିଲେ ଏଆଇ ରେ ବହୁତ କିଛି ବେନିଫିଟ୍ ବି ମିଳୁଛି।
କାଇହିଁକି ଏଇଠୁ ବେନିଫିଟସ୍ ସେ କଥା ପଢ଼ିଲେ ଏଆଇ ଦ୍ଵାର ହେଇଗଲା ଏଆଇ ଆସିବା ପରେ, ହୁଁ ସେବର୍ତ୍ତମାନ ଟାଇମରେ ଦେଖୁଛେ ଆମର, ରୋଜଗାର ବି ହାସ ପାଇବାରେ ଲାଗୁଛି। ଆଉ ଓଆଇ ଏଆଇ ଦ୍ଵାରା ଇୟୁଜ୍ କରା ଆପଣ ପାଇମ୍ ଅଛି ଜଉଟାକୋ, ଗୋନୀୟତା ସେଇଟା ବି କମି କମି ଯାଉଛୁଉ ଏହା ବି ବେଳେ ବେଳେ କିଛି ତ କିଛି ତ ଭୁଲ ତକ୍ଷ୍ୟ ଦଉଛି। ଆଉ ଏଗୁଳାକ କୁହ ଡିମେଟରେ ଯାଉଛି ଯେ ଆମକୁ, କୁଆଡ଼େ ନା କୁଆଊଡେ ସେ ନେଗେଟିଭ ସାଇଡରେ ଗତି କରୁଛି,
ଦେଖନ୍ତୁ ଗୋଟେ ଜିନିଷ ଆସୁଛି ମାନେ, ଆ ସିଏ ଆମ ଏବେ ମେସିନାରୀ ଜିନିଷ ଯାହା ସବୁ ଆସିଲା, ଆମ ଫ୍ରିଜ୍ ହଉ ଗ୍ରାଇଣ୍ଡର ହଉ ଏସିି ହଉ ଏଇ ସବୁ ଜିନିଷ ଯାହାବି କିଛି ଆସୁଛି, ଏଇ ସବୁ କଣ ଆମର ଭଲ ପାଇଁ ଆସିଛି। ଖରାଦିନେ ବହୁତ ଗରମ ହଉଛି ସେଥିପାଇଁ ଏସି ଆସିଲା କିମ୍ବା ଆମ୍, ପରିବାପତ୍ର ହଉ କିମ୍ବା ଜିନିଷ ହଉ ବିଭିନ୍ନ ପ୍ରକାର ମାନେ ଅଧିକା ଦିନ ଟେ ରହିପାରିବ ଭଲଟେ ସେଇଥିାଇଁ ଆସିଲା ଫ୍ରିଜ୍। କିନ୍ତୁ ଏସି ଆସିଲା, ଟିକେ ଥଣ୍ଡା ଦରକାର ଆମେ ଯଦି ସେଟାକୁ ବହୁଳ ମାତ୍ରାରେ ୟୁଜ୍ କରୁଛୁ ଆମେ ଦେହ ଖରା ହଉଛି ନାଇଁ?
ହୁଁ,
ଯେମିତି କିି ଅ ଫ୍ରିଜ୍-ଫ୍ରିଜ୍ ସବୁବେଳେ ଆମେ ଡାଇରେଟ୍ ଫ୍ରିଜ୍ ପାଣି ପିୟୁ ଆମକୁ ଥଣ୍ଡା ଘାସ ଜର ବି ହଉଛି ନା ନାଇଁ, ଠିକ୍ ସେମତି ଆମର ବେଟରମେଣ୍ଟ ପାଇଁ ଜିନିଷ ଗୁଡ଼ା ସବୁ ଆସେ, ଆମ ଉପରେ ଡିପେଣ୍ଡ କରେ ଆମେ ସେ ଜିନିଷକୁ କେମିତି ୟୁଜ୍ କରିବା। ଯେଖ ଚେଟ୍ ଜିପିଟି ହଉ କିମ୍ବା ଏ ଆଇ ମାନେ ଯୋଉ ଜମିନି ଆଇ ହଉ କି ଆମର ମେଟ୍, ଟା ଏ ହଉ କି ଯାହାବ କିଛି ହଉ ଯୋଉ ଏଆଇ, ଟୋଟାଲ ଜିନିଷ ଉପରେ ଦେଖିବାନି ଏଆଇ ଯୋଉଟା ଆସିଲା ଆଟିଫିସିଆଲ ଇନ୍ ଣ୍ଟେଲିଜେଣ୍ଟ ଆମେ, ଆଉ ୟୁଜ୍ କଲେ ଯେମିତିକି ମୁଁ କହିଲି ଷ୍ଟୁଡେଣ୍ଟ ତାଙ୍କ ବେନିଫିଟ୍, ପାଇଁ କିଛି ୟୁଜ୍ କଲେ ସେ ସବୁ ଠିକ ଅଛି କିଛି ଦିନ ତଳେ ମୁଁ ଦେଖିଲି, ସେ ବିଭିନ୍ନ ପ୍ରକାର ଆମେ ମାନେ ସେ, ପିଲାମାନେ ସିଏ ପିଲାମାନେ ହଉ ୟୁଥ୍ ହଉ କି ଯିଏ ବି ହଉ, ସିଏ ମା ମାନେ ଗୋଟେ ଫଟୋ ଦଉଛନ୍ତି। ତାର କିଛି ଡିଫରେଣ୍ଟ ଇଏ ବନେଇକି ଦେବା ପାଇଁ ଯୋଉଟା କି ଏଆଇ, ତୁ ଆମେ ଜେମିତି ୟୁଜ୍ କଲେ ସେ ସେମିତି କ୍ଲେଟ୍ ଦେଲା ଆମେ ଭଲ ୟୁଜ୍ କରିବା ତ ଭଲ ଆସିବ ଏମିତି ମା ଯୋଉ ଫଟୋ ବଗେରା କଥା କହିଲି କି ଗୋଟେ ମାନେ, ଭୁ ମାନେ ଗୋଟେ ଫଟୋ ଆମେ ଦଉଛେ ସେଇଟାକୁ କାହା ସହିତ ମିଶେଇକି ଯୋଡ଼େଇକି ସେଇଭଳିଆ ବି ଆସି ସେ, ଏମିତିରେ ବହୁତ ଅସୁବିଧା ବି ହଉଛି ଆମେ ଫେସ୍ କରୁଛୁ, ଦେଖୁଛୁ କିନ୍ତୁ ସେଇଟା ପାଇଁ ଦାୟୀ ଆକ୍ଚୁଆଲି ଆମେ ହିଁ, ଆମେ ଯେମିତି ସେଇଟାକୁ ୟୁଜ୍ କରିବା ସେ ସେଇଟା ଆମକୁ ରିଫ୍ଲେକ୍ଟ କରୁଛି। କିଛି କିଛି ବର୍ତ୍ତମାନ ଆଜିକାଲି ୟୁଜ୍ ସେମାନେ କ କରୁଛନ୍ତି ତାଙ୍କ ବ୍ରେକଅପ୍ ହେଇଗଲା, ସେ ସେଟା ର ସଲ୍ୟୁସନ ମାଗୁଛନ୍ତି କୋଉଥିରେ ସେ ଏଆଇରେ, ସେ ସେମିତି ଯାହା ସଲ୍ୟୁସନ ଆସିଲା ସେ ସେଇଥିରେ କରୁଛନ୍ତି ଯୋଉଟା କି କିଛି ଉବ୍ ମାନେ କହିବା କଥା ତ ନୁହେଁ, ମାନେ ନେଗେଟିଭ୍ ଜିନିଷ ଗୁଡ଼ା ସ୍ପ୍ରେଡ଼୍ ହେଉଛି।
ଠିକ୍ ଅଛି ଭାଇ ମାନେ, କହିବାକୁ ଗଲେ ଏ ଆଇ ଦ୍ଵା ଯଦି ଆମେ ତାକୁ ପଜିଟିଭ ୱରେ ନବା ସେ ଆମକୁ ବହୁତ ସାରା କାମରେ ଆସିବୁ, ଆଉ ଯଦି ତମେ ନେଗେଟିଫ୍ ୟୁଜ କରିବା ସେଟା ଆମୁ
ସେଥିପାଇଁ ଆମେ ହିଁ ଦାଇ ସେଥିପାଇ ଆମେ ହିଁ ଦାଇ ଆମେ କେମିତି ୟୁଜ୍, କରିବା ସେଇଟା ଆମ ଉପରେ ଡିପେଣ୍ଡ ଆମେ ଯଦି ଠିକ୍ ବାଟରେ ନେବା ତ ଠିକ୍ ବାଟରେ ଚାଲିବ, ଭୁଲ ବାଟରେ ନେବା ଅବେସ୍ଲି ଭୁଲ ହିଁ ରେଜଲ୍ଟ ପାଇବା ନା
ଭାଇ ମତେ କାହିଁ ଲାଗେ ଏଇଆଇ ଉପରେ ଯୋ ଆମେ ଅଧିକ ନିର୍ଭ ହେଇଯାଉଛେ ନା। ସେଇଟା ଲୋକମାନଙ୍କର ସୀତା ଓ ସୃଜନଶୀଳତା କୁ ଗୋଟେ ପ୍ରଭାବିତ ପକଉଛି ଯେ ଆମର ଯେତେବେଳେ ଜରୁର ଯହାହେଲା ଆମେ ଏଆଇ ମାଡଖାଇଲେ କଣ ଗୋଟେ ଆବଶ୍ୟକ ହେ ଏଆଇରେ ଆମେ ଯୋଉ ତା କରିବା କପାଲି ଟାକୁ ସେଇଟା ମତେ କହିଁ ଲାଗୁଛିିକେ ଆସ୍ତେ-ଆସ୍ତେ ଆମ ଗଛ
ଡେଫିନେଟଲି। ଦେଖନ୍ତୁ ଯେତେବେଳେ ଆଗରୁ ଯେତେବେଳକୁ ପୂର୍ବ ଟାଇମରେ ଆମେ ଯେତେବେଳେ ଥିଲେ ଚାଲି ଚାଲି ଆମ ଜେଜେବା ତାଙ୍କ ବାପା ଏମାନେ ସବୁ ଥିଲେ ସେ ସବୁ ସେ ଚାଲି ଚାଲି ଏକାଥରେ ତମ୍ ଦଶ ପନ୍ଦର କିଲୋମିଟର ଯାଆନ୍ତି। ସେମାନଙ୍କ ବଡି ଇସ୍ଟ୍ରେନ୍ଜ୍ ଯେମିତି ଥିଲା ଆଜି ଆମ ବଡି ଇସ୍ଟ୍ରେନ୍ଜ୍ ଅଛି ଆମେ ଟିକେ ହେଲେ କଣ ଯିବା, ଏଥିରେ ବସ୍ ରେ ବସ୍ ତ ନୁହେଁ ଏସି ବସ ରେ କାର ରେ ଯିବା ନା ଏସି କାର ରେ ଯିବା। ଆଉ ଟିକେ ବେଳେ ଚାଲି-ଚାଲି ଯିବାକୁ ନା ସିଏ ହେଇପାରିଲାନି ବାଇକ ରେ ଆମେ ଯିବା, ତ ଏଇ ସବୁ ଜିନିଷ ହିସାବରେ ଆମେ ଯେମିତି, ଇଜିୟର୍ ମିଡିୟମକୁ ଦେଖୁଛେ ଆମ ଦେହକୁ ଅଷ୍ଟ ଟିକେ ଯିବନି, ଠିକ୍ ସେମିତି ଆଗରୁ ଗୋଟେ ଆମେ ଯେତେବେଳକୁ ଛୋଟ ଥିଲେ କିମ୍ବା ଆମ, ପୂର୍ବ ଯଉମାନେ ସବୁ ଥିଲେ ଆମ ବାପା ହୁଅନ୍ତୁ ଜେଜେ ବାପା ହୁଅନ୍ତୁ ଦାଦା ହୁଅନ୍ତୁ ମାମୁ ହୁଅନ୍ତୁ ଯିଏ ବି ହୁଅନ୍ତୁ, ସେତେବେଳେ ସେମାନେ କିଛି ଏସେ ଲେଖିବାକୁ ତାଙ୍କୁ ଗୋଟେ ଦିଆହଉଥିଲା ସେ ଟିକେ ଭାବୁଥିଲେ। କଣ ଆମେ ଏସେ ଲେଖିବା ଏଇଟା କଣ ହେଇଥିବ କିଛି ଜିନିଷକୁ ୟାଦର କରୁଥିଲେ କିଛି ଡାଟା କଲେକ୍ଟ କରୁଥିଲେ। ତାପରେ ସେ ଜିନିଷ ରିଫ୍ଲେଜନ୍ କରିୁଥିଲେ ଆମେ ବର୍ତ୍ତମାନ କହିଲେ ଇଜି ମିଡିୟମ ହେଇଗଲା କଣ ଏଆଇ ଚାଲ ପକାଅ ଆନ୍ସର ବାହାର କର, ମାଇ ଟା ଟିକେ ସ୍କୁ ଯାଉଛି ଯେତିକି ନଲେଜ ଆମେ ଆକ୍ଚୁଲି ଗେନ୍ କରୁଥିଲେ ସେ ଜିନିଷ ଟାକ୍ ତ ଧୀରେ-ଧୀରେ ନିଶ୍ଚୟ କମି-କମି ଗଲାଣି। କିନ୍ତୁ ଏଇ ଯେ ପ୍ରଭାବ ଟା ଏଇସ୍ ତମର କିଛି ଜଣା ପଡିବନି ଯେତେବେଳେ ଆମେ ଦିନୁ-ଦିନୁ ବଡ଼ କରିବା ଆଜ କାଲି ତ କମ୍ପିଟିସନ୍ ଲେବଲ ବି ବଢ଼ି-ବଢ଼ି ଚାିଲାଣି। ଯେତେବେଳେ ଏକ୍ଜାମକୁ ଆମେ ଫେସ କରିବା ସେଇ ସମୟରେ ଏସବୁ ଜିନିଷ ତ ପ୍ରୋବ୍ଲେମ ଆସିବ ନା,
ନିଶ୍ଚୟ ନିଶ୍ଚୟ। ତ ଭାଇ ମୋର ଦ ଷ୍ଟୋରି ଯେ ଆମ ଏଆଇ ହି ଗୋଟେ ଶକ୍ତିଶାଳୀ ଜିନିଷ ସ, ସକ୍ତି ସଳି ପ୍ରଯୁକ୍ତି ହେଲେ ମଧ୍ୟ ମାନେ ତାର ବହୁତ ସୁବିଧା ଅଛି। ବହୁତ ଅସୁବିଧା ଅଛି ତେଣୁ ଆମକୁ, ଏଆଇକୁ ଗୋଟେ ସଠିକ୍ ଆଉ ଦାୟିତ୍ୱ ପୂର୍ଣ୍ଣ, କୁଏରେ ବ୍ୟବହାର କରିବାଟା ଆବଶ୍ୟକ ଯଦି ଆମେ ତାକୁ ମାନେ ଯେତିକି ଦରକାର ସେତିକି ୟୁଜ୍ କରୁଛେ ଠିକ୍ ଅଛି ଦରକାର ରୁ ଯୋଉ କହନ୍ତିନି ଅଧିକ ହେଇଗଲେ ଚୋର ରଦ୍ର ଅଧିକ ହେଇଗଲେ ସେଇଟା ଅତି ହେଇଯାଏ।
ହାଁ।
ତ ସେଇଟା ଖରାପ ପକେଇ ପକେଇ ଯାଏ। ଭଲ ଲାଗିଲା ଭାଇ ଆପଣଙ୍କ ସାଙ୍ଗରେ କଥା ହେଇକି ଏ ବିଷୟରେ ଟିକେ। ପୁଣି କେବେ ଅଲଗା କଉ ବିଷୟରେ କଥା ଧନ୍ୟବାଦ ଭାଇ।
ଆଜ୍ଞା ଆଜ୍ଞା।